କଣ କରୁଚନ୍ତି?
ଆ ମୁଁ ପଢୁଥିଲି।
କଣ ପଢୁଚି ମୁଁ ଏବେ ଆସିଲି ମୋ ମାଉସୀ ଘରେ ଥିଲି ମାମୁଁ ଘରକୁ ଆସିଲି।
ଅ। ଏ ମୁଁ ତ ଏବେ ପ୍ଲସ୍ ଥ୍ରୀ କରୁଚି ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ମୋର ଏକ୍ଜାମ୍। ସେକେଣ୍ଡ ସେମିଷ୍ଟାର ଆମର ଅଛି ତ ଜୁନ୍ ପଚିଶ୍ ରେ। ତ ସେଇପାଇଁ ପଢୁଚି ଆଉ।
କୋଉଠି ପଢୁଚନ୍ତି ମାନେ କୋଉ କଲେଜରେ
କମା ନ ହେଲି।
ହୁଁ।
କମଳା ନେହେରୁ ଓମେନ୍ସ କଲେଜ୍।
କାଇଚି ସାତଟା ବେଳେ କଲେଜ୍ ଥିଲା। ନାଇଁ ଏପଟେ କହୁଥିଲି ଯାଇନି। ହୁଁ ଆପଣ ହଁ ଆପଣ?
ହଁ ମୁଁ ଖାଇସାରିଚି ଆପଣ କଣ ଖାଇଲେ?
ପିଠା ତରକାରୀ ଆପଣ?
ମୁଁ ସିମେଇ ଉପମା।
ଆପଣ କୋଉ ସବଜେକ୍ଟରେ ଗ୍ରାଜୁଏସନ କରୁଚନ୍ତି?
ମ୍ୟାଥମେଟିକ୍ସ। ଆପଣ ଏବେ କଣ ପଢାପଢି କରୁଚନ୍ତି।
ମୋର ବି ସେଇ ଗ୍ରାଜୁଏସନ୍ ଫାଷ୍ଟ ଇୟର ସାଇକୋଲୋଜି ଅନରସ୍।
କୋଉ କଲେଜ୍?
ହୁଁ ରେଭେନ୍ସା।
ଆଚ୍ଛା ଭଲ।
ଆଜ୍ଞା।
ଆଉ ପଢାପଢି କେମିତି ଚାଲିଚି?
ଚାଲିଚି ଆମର ଅଛି ଏକ୍ଜାମ୍ ଆଉ ଟିକେ ଆଗକୁ ମୁଁ ପଢିନି ମାନେ ମୁଁ ଘରୁ ମାମୁଁ ଘର ମାମୁଁ ଘରୁ ମାଉସୀ ଘର ଏପଟ ସେପଟ ଆଉ ପଢି ପାରିନି ଆଜିଠୁ ପଢିବି ଆଉ।
ଆଚ୍ଛା ତେବେ ଜୁନ୍ ପଚିଶ୍ ରେ ଷ୍ଟାର୍ଟ ହବ ଆପଣଙ୍କର?
ନା ନା ନା ଆମର ଉଁ ଏକୋଇଶି ନା ବାଇଶରେ ବୋଧେ ଷ୍ଟାଟ ହବ।
ଆଚ୍ଛା।
ହୁଁ ଉୁଁ।
ତୋ କଲେଜରେ କେମିତି ସବୁ ପଢାପଢି ହଉଛି?
ହଁ ଭଲ ସେମିତି ମୁଁ ଠିକ ଠାକହିଁ ହଉଛିତ।
ଆଉ ରଜରେ କଣ ସବୁ ବୁଲାବୁଲି କଲେ କେମିତି କଟେଇଲେ ରଜ?
ଫାଷ୍ଟ ରଜରେ ଆମେ ଯାଇଥିଲୁ ମୁଭିଦେଖିଲୁ ଖାଇକି ଆସିଲୁ ବାହାରେ। ସେକେଣ୍ଡ ରଜରେ ଆମେ ଗୋଟେ ମନ୍ଦିର ଯାଇଥିଲୁ। ଥର୍ଡ ରଜରେ ଆମେ ରଜମହୋତ୍ସବ ଆମ ଘରେପାଖରେ ହଉଥିଲା ସେଇଠିକି ଯାଇଥିଲୁ ଆପଣ?
ଆପଣ ମୁଁବି ସେଇ ଫାଷ୍ଟରଜରେହିଁ ଗୋଟେ ମଅଲକୁ ଯାଇଥିଲି ସମ ବୁଲିବାକୁ। ତାପରେ ସେକେଣ୍ଡ ରଜରେ ଏଇଠି ଘରପାଖରେ ମହୋତ୍ସବ ହଉଥିଲା ସେଠିକି ଯାଇଥିଲେ। ଥାର୍ଡରେବି ସେଇଠିକିହିଁ ଯାଇଥିଲୁ ସେଠି ଛୋଟ ଛୁଆ ନଚାନଚି କରନ୍ତି ଏଇଯେ ରଜ ସେଠି ଏମିତି ଛୋଟ। ତ ଆକାରରେବି ହଉଚି ସେଟା ହଉଛନ୍ତି ସେଇଠିକି ଯାଇଥଲୁ
ଆଉ ଡ୍ରେସ କଣ କରିଥିଲେ?
ଅହ ହଁ ଡ୍ରେସ ଗୋଟେ ଏମତି କୁର୍ତ୍ତି। କୁର୍ତ୍ତି କରିଥିଲି ସେ ଆପଣ?
ହୁଁ ଫାର୍ଷ୍ଟ ଦିନ ଜୀନ୍ସ ଟପ ସେକେଣ୍ଡ ଦିନ ଏମିତି କୁର୍ତ୍ତା ସେଟ କରଥିଲି ଗୋଟେ। ଥର୍ଡ ଦିନ ସର୍ଟକୁର୍ତ୍ତି କରିଥିଲି ଆଉ।
ଆଚ୍ଛା।
ଆଜ୍ଞା ଆଉ ଘରେ କିଏ କିଏ?
ଘରେ ଆମର ମାମୁଁ ମାଇଁ ଆଉ ମୁଁ ମୋ ଭାଇ ଦୁଇଜଣ।
ମା ତମେ ମାମୁଁ ଘରେ ରହିକି ପଢ଼।
ଆଜ୍ଞା।
ମୁଁବି।
ଆପଣ କୋଉଠି ମାମୁଁ ଘର?
କଟକ।
ହଁ।
ଆପଣଙ୍କର?
ମୋର ଭୁବନେଶ୍ଵର।
ମାନେ ମୋ ଘରବି କଟକ କିନ୍ତୁ ରେଭେନ୍ସାଠୁ ଟିକିଏ ଏମିତି କୋଡିଏ କିଲୋମିଟର ଭଳିଆ ଦୂରି ହେଇଯାଉଛିତ। ଯିବା ଆସିବା ଡେଲି ପସିବୁଲ ହଉନି ଓ ମାମୁଁ ଘର
ଆପଣ ପ୍ଲସ ଟୁ କୋଉ କଲେଜରେ ଥିଲା?
ରେଭେନ୍ସା।
କେତେ ପରସେଣ୍ଟେଜ୍ ରହିଲା?
ମୋର ଏଇଟି ନାଇନ ରହିିଥିଲା।
ପ୍ଲସ୍ ଟୁ ଆର୍ଟସରେ ଆର୍ଟସ ଭଲ।
ଆପଣଙ୍କର?
ମୋର ତ ମୁଁ କେନ୍ଦ୍ରାପଡ଼ାରେ ପଢୁଥିଲି ଥିଲା ଏଇଟି ୱାନ ପରସେଣ୍ଟ।
ଉୁଁ ହୁଁ।
ଭଲ।
ଆଉ ଆପଣଙ୍କ ଦେହ କେମିତି ଅଛି, ଆଜ୍ଞା। ଦେହ ପା ସବୁ ଭଲ ଅଛି?
ହଁ ସେମିତି ଆଉ କଣ ଥଣ୍ଡା ଟିକେ କାଲି ଟିକେ ବର୍ଷାରେ ଓଦା ହେଇଯାଇଥିଲି। ତ ଟିକେ ଥଣ୍ଡା ଜର ଜର ଲାଗୁଥିଲା। ମେଡିସିନ୍ ଖାଇ ଦେଇଥିଲି ଠିକ୍ ଲାଗୁଛି, ଆପଣଙ୍କର?
ହଁ ଭଲ ଅଛି ଆଉ ଆପଣଙ୍କର ହଁ ଭଲଉଛନ୍ତି ସମସ୍ତେ ଏ ରଥଯାତ୍ରା ଆସୁଛି ଆଗକୁ କଣ ପ୍ଲାନ୍ ଅଛି?
ମୋର ତ ଦେବସ୍ନାନ ପୂର୍ଣିମାର ଦିନ ଜନ୍ମଦିନ। ଦେଖିବା କଣ କରିଆ। ଯଦି ହେଲା ଯିବି ମତେ ଲାଗୁନି ମୂ ଯାଇପାରିବି। ଆର ବର୍ଷ ଯାଇଥିଲି ଆଜ୍ଞା।
ତ ବହୁତ ଭିଡ ଥାଏ ପୁରୀ।
ହଁ ଆର ବର୍ଷ ଯାଇଥିଲି ବହୁତ ଭିଡ ଥିଲା ଯା ହଉ ଠାକୁରଙ୍କର ତୁଳସୀ ପତ୍ର ଫୁଲ ଭୋଗ ସ
ଆଛା ଏ ପୁରି ରେ ଯୋଉ ଖଜା ଭୋଗ ଯୋଉ ମିଳେ ସେଟା ଭଲ ଲାଗେନି।
ହୁଁ।
ବହୁତ ଟେଷ୍ଟ ଲାଗେ ଆଉ ଅବଢ଼ା ଅବଢ଼ା ଖାଆନ୍ତି ପୁରୀ ଗଲେ ତ।
ହଁ ମାନେ ଅବଢା ମାନେ ମତେ ଖାଲି ଅବଢା ଦେଇଦବ ଯଦି ଜୀବନ ଧଥର ଯ ସବୁଦିନ ଅଭଡା ଖାଇକି ଖୁସି ହେଇଜିବି।
ହଁସେ ବହୁତ ଭଲ ଲାଗିବ ସେଠି। ସେ ଜାଗାକୁ ପଳେଇ ଯିବ ପୁରା ବାସ୍ନାରେ। ପୁରା ମାନେ ମନ ମୁୁଗ୍ଧ କର ହେଇଯିବ ବହୁତ ଭଲ ଲାଗେ ସେଯାଟା।
ମୁଁ ଯୋଉ ପୂର୍ବବର୍ଷ ଯାଇଥିଲି ପୁରୀ ସେଇଟା ବି ଗୋଟେ ଥିଲା ମାନେ ଶୋଇଥିଲି। ମୋ ମମି ମତେ ଆସି ଉଠେଇ କହୁଛି ପୁରୀ ଯିବୁ ଯଦି ଅଧଘଣ୍ଟା ଭିତରେ ବାହାରେ ନହଲେ ସେ ମାନେ ପଳେଇବେ ସମସ୍ତେ। ମୋ ଘର ପାଖରେ ଜଣେ ଯାଉଥିଲେ ମୁଁ ସବୁବେଳେ ଘରେ କାନ୍ଦିକି ମୁଁ ପୁରୀ ଯିବି ମୁଁ ପୁରୀ ଯିବି ମୁଁ ପୁରୀ ଯିବି। ହଉଥିଲା ଉଟ, ଜଲଦିଁ ମୁଁ ସେଟୁ ଉଠିକି ସାଙ୍ଗ ସାଙ୍ଗ ରେଡି ହେଇଗଲି କିଛି ଡ୍ରେସ୍ ପତ୍ର ଯାହା ଗୋଟେ ପାଇଲି ଗୋଟେ ପିନ୍ଧଦେଇ ପଳେଇଥିଲି।
ହଁ ମୁଁ ପୁରୀ ଯିବାକୁ କେବେଠୁ ଠାକୁରଙ୍କ ଡୋରି ନ ଲାଗିଲେ ପୁରୀ ଯାଇହବନି।
ମୋର ବା ଏଇଥର ଯିବାର ଥିଲା ରଜ ପୂର୍ବରୁ ପୁରୀ ତିନି ଥର ପ୍ଲାନ କ୍ୟାନସଲ ହେଲା। ଯିବୁ। ତାର କଣ ହେଇଗଲା ମୁଁ ଯାଇଥାନ୍ତିି ମୋର କଣ ହେଇଗଲା ଏମିତି ହେଇ କାଞ୍ଚନ ହେଇକି ଯାଇପାରିଲିନି ଆଉ।
ଆ ହଁ ସେ ଠାକୁରଙ୍କ ଡୋରି ନ ଲାଗିଲା ଯାଏ ଯାଇ ହବନି। ଲିଙ୍ଗରଜ ଯାଇଛନ୍ତି।
ହଁ ଲିଙ୍ଗରାଜ ଯାଇଥିଲି ଏବେ।
ହଁ ମୁଁ ଯାଇଥିଲି ବୋଧେ ଲାଷ୍ଟ ଚାରି ପାଞ୍ଚ ବର୍ଷ ଖଣ୍ଡେ ତଳେ ଆମେ ସବୁ ଫ୍ୟାମିଲୀ ଯାଇଥିଲୁ। ଆ।
ହୁଁ ହୁଁ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
ଲିଙ୍ଗରାଜ ଆପଣ ତ ଯାଉଥିବେ ସେ ପାଖରେ ଥିବ ଆପଣଙ୍କର?
ହଁ ହଁ ଏଇଠି ପାଖରେ ଆମେ ଚାଲିକି ପଳେଇଯାଉ।
ଆଚଛା ଏତେ ପାଖରେ ମୁଁ ଯାଇଥିଲି ଯାଇଥିଲି କଟକ ରୁ ଯାଇଥିଲି ଆଉ ବସରେ ଯାଇଥିଲି।
ବାରଟା ପାଞ୍ଚରେ ଅଛି ବୋଧ ସାଢେ ଏଗାରଟା ଆଜ୍ଞା କୁହନ୍ତୁ? ହଁ ଏଇଠି ଆମର ପାଖରେ ତ ଏଠି ଲିଙ୍ଗରାଜ ଆମେ ଏଇଠି ଚାଲିକି ପଳେଇ ଯାଉ। ବୁଲିଆପାଇଁ। ମାନେ ଭିତରକୁ ଯାଇ ହବନି ସେଟି ତ ସବୁବେଳେ ଭିଡ଼ ଥାଏ।
ହଁ।
ହଁ ଏବେତ ଏଠି ବହୁତ ବହୁତ ସାରା ମନ୍ଦିର ଅଛି ଭୁବନେଶ୍ଵର ତ ମନ୍ଦିର ସ ମାଳ ମାଳ ବହୁତ ଫେମସ୍। ତ ସେଇଥି ପାଇଁ କୁହନ୍ତୀ ମନ୍ଦିର ସେଇଟା ସେଇଟା ହିଁ। ସବୁଆଡ଼େ ଏମିତି ହୁଏ ମାନେ ସବୁ ଏଇଠି ଆମେ ଯୋଉ ପା ପାଖରେ ଏଇଠି ରହୁଛୁ ଏଇଠି ବୋଧେ ପାଖପାଖି ଆଠଟା ଖଣ୍ଡେ ମନ୍ଦିର?
ବହୁତ ମନ୍ଦିର ଏଇଠି ଅଛି ଆଉ। ଆମେ ତ ଡେଲି ଏଇଠି ଗୋଟେ ମନ୍ଦିର ପାଖାପାଖି ଆମ ଯାଉଛୁ ବାହାରକୁ ସବୁବେଳେ ଯାଉ ସାଙ୍ଗ ପିଲାମାନେ ଆମେ ଚାଲିଆ ପାଇଁ। ଏମତି ଯାଉ ତ ସେଇଠି ବାଟରେ ଗଲାବେଳେ ଗୋଟେ ମନ୍ଦିର ପଡ଼ିବ। ତାପରେ ଆମେ ଯୋଉଠି ଯୋଉ ପାର୍କ ଯାଉ ସେଠି ବି ଗୋଟେ ମନ୍ଦ ସେଇଟା ସେଇ ମନ୍ଦିରର ହିଁ ତା ସେଠି ଗୋଟେ ମନ୍ଦିର। ତାପରେ ତା ଆଗକୁ ତ ଜଷ୍ଟ କିଛି ହାଫ୍ କିଲୋମିଟର ବି ନୁହଁ। ଶହେ ଦୁଇଶହ ମିଟର ଖଣ୍ଡେ। ସେତିକି ସେମିତି ଆଗକୁ ଗଲେ ସେଠି ଗୋଟେ ମନ୍ଦିର ତାପରେ ତାର ଏପଟକୁ ଗଲେ ଟିକେ ସାଇ ମନ୍ଦିର ଗୋଟେ ସାଆଡ଼କୁ। ତାପରେ ଯୋଉ ରାଜାରାଣୀ ମନ୍ଦିର ଏଇଠି। ଆଗକୁ ଲିଙ୍ଗରାଜ ମନ୍ଦିର ଆମର ସବୁ ଏଇଠି ପାଖରେ।
ଭଲ ଯୋଉ କିଛି ନ ହେଲେ ମନ୍ଦିରରେ ଯାଇ ବସି ପଡ଼।
ହଁ ହଁ ସେଇଆ ଆମେ କୁଆଡ଼େ ଆଉ ଯାଇପାରୁନୁ ନା ଆମେ ଏଇ ଖାଲି ମନ୍ଦିର ହେରିକାକୁ ହିଁ ଯା ପାଖାପାଖି ଯୋଉଠି ଏଇଠି ଅଛି ଚାଲ ସାଙ୍ଗପିଲା ଚାଲିକି ଚାଲ। କିଛି ନାହିଁ ଆଉ।
ଭଲ ହେଲା କାହିଁକି ନା କିଛି ନହେଲେ ବସି ପଡ଼ିବ ମନ୍ଦିରରେ।
ହଁ ହଁ ସେଠି ଗୋଟେ ଶାନ୍ତି ମିଳିବ।
ତାର ଅରା ବି ଗୋଟେ ଅଲଗା ହିଁ
ହଁ।
ବହୁତ ପଜିଟିଭ।
ଶାନ୍ତି ଲାଗେ ମାନେ ମନ ପବିତ୍ର ଲାଗେ ଗୋଟା ସେ ଜାଗାକୁ ଯିବୁ।
ଆଚ୍ଛା। ଆପଣଙ୍କ ଭାଇ ବି ମାମୁଁ ଘରେ ରହିକି ପଢ଼ୁଛନ୍ତି ନା ଆପଣଙ୍କ ମାମୁଁ ପୁଅ?
ମାମୁଁ ପୁଅ ଜଣେ ମୋ ଭାଇ ବି ଏଇଠିରେ ପଢ଼ୁଛି।
ଆଚ୍ଛା।
ହ ଆପଣ ଏ ତାର ଏବେ ଦଶମ ହେଲା। କଣ କରିବ ଏକ୍ଜାମରେ?
ହୁଁ ହୁଁ।
ଜଣା ନାହିଁ।
ଆପଣ ଟିକେ କରୁଥିବେ ଗାଇଡ଼ ଆଉ। ଆପଣ ଟିକେ ଗାଇଡ୍ କରୁଥିବେ ବଡ଼ ଭଉଣୀ।
ହଁ ସେଇଟା ତ କରୁଛି। ସେଇଟା କଲେ ସିଏ କୋଉ ବଡ଼ ଭଉଣୀ ବୋଲି ମାନୁଛନ୍ତି ନା କଣ ସିଏ ବା ବସେଇ ଦଉଛନ୍ତି ଦି ଚାପୁଡ଼ା ତାଙ୍କୁ ଗୋ ଏ କଥା କହିବୁ ସେ ଚଢିଯିବେ ମୋ ଉପରେ।
ହୁଁ କି।
ସିଏ ଆଉ ଛୁଆ ଆଜିକାଲିଆ ପିଲା ଆଉ ମାନୁଛନ୍ତି।
ନାନ୍।
ସିଏ ପୁରା ଗୋଟେ କଥା ତାଙ୍କୁ କହିବୁ ସିଏ ତୋ କଥା ଉପରେ ଶହେ ଥର କହିସାରିବେଣି ସେତେବେଳକୁ।
ହୁଁ।
ତାକୁ କହିବୁ ପଢିବା ପାଇଁ କି କଣ ସେ ଏକାଥରେ ଚଢିଯିବ ମୋ ଉପରେ। ଏ ସବୁ କରୁଛି ଆଉ। ତାର କଣ କରିବ ତାସ ତାକୁ ଆମେ ଗାଇଡ କଲେ କଣ ହବ ଯାହାର ଇଚ୍ଛା ଥିବ ସିଏ ସବୁ କିଛି କରିପାରିବ। ତାର ସେ ଯେତେ ଯାଏଁ ଠିକ୍ ନ ହେଇଛି ତ ଏ
କୋଉଠି ପଢୁଛି?
ଏଇଠି ଏଇଠି ପାଖରେ ବ୍ରହ୍ମେଶ୍ୱର ସ୍କୁଲରେ ପଢ଼ୁଛି ସେଇଠି ଅଛି ଗୋଟେ ସ୍କୁଲ୍। ପାଠ।
ହଉ ଦଶ ମିନିଟ୍ ହେଇଗଲା ମୁଁ ରଖୁଛି ଆଉ ଥାଇଙ୍କୁୟୁ।
ଆଜ୍ଞା ଆଜ୍ଞା ଠିକ୍ ଅଛି।